ସୁରା
ହଁ ପିଓର ଆସିଛି।
ରୋଷେଇ ସଇଲାଣି?
ହଁ ହଁ ରୋଷେଇ ସରିଗଲାଣି।
ବ୍ୟାକ୍ ଗ୍ରାଉଣ୍ଡ ସାଉଣ୍ଡ ଆସୁଛି।
ସିଜା ସିଜିି ସବୋ ସିଝା ସିଝି ତ ତ ତୃତି ଆଉ କଣ?
ସିଝା ସିଝି ତତା ତତି।
ଆଳୁ ସିଝା, ଟମାଟ, ବାଇଗଣ
ଆଉ
ଆଉ ଜାମୁକୋଳି ହେଇନି?
ଜାମୁକୋଳି କାଲି ଯାଇଥିଲୁ ପାଲହଡା ଯେ ଦୁନିଆ ଜାମୁଗୋଳି ହେଇଥିଲା।
ଧରିପାଇଲାନି।
ଗଛରେ କିଏ ଚଢିବ? କୁସୁମ କୋଳି ଗଛରେ ଚଢି ଯାଉଛି ସିନା ଜାମୁକୋଳି ଗଛଟା ପୁରା ପତଳାର ବଡ ଗଛ ଯେ କିନ୍ତୁ ବାହିକି କୋଳି ହେଲାଣି ପୁରା ସରୁ ସରୁ।
ଜାମୁକୋଳି ଗଛ ମୁଁ ଦେଖିଛି। ଆମ ଗାଁରେ ଗୋଟେ ଦେଖିଛି ଆମେ ଯାଉ ଛୋଟବେଳେ ପାରିଗି ଆଣୁ ଏ ସେ - - ଏ ଗୋଟାକ ହାଡି ଦେଲେ ଉଁ ଚଢିବୁନି ମୁଁ ମୁଁ ତ ମୋ ଦ୍ୱାରା ଯେତିକି - - ସେ ପାରେନ୍। ଟିକିନାନି ଆଉ ଆମେ ଯିବୁ। ସବୁ କିଛି ଖ ଯୋଉ ବଡ଼ ବଡ଼ ବାଡ଼ି ଫୋପଡ଼ା ହବ। ପଡ଼ିିବ ସେ ତଳେ ଆମ ବାରି ପଟେ ଗଲେ ଏଇଟା ଗଛ ଟାକୁ ମୁଁ ହାଣି ସାରିଲାଣି ସେଠିକ ପୁଣି ଦୋଳି ହୁଏ ରଜକୁ ରଜ ଟାଇମ ରେ ଗୋଳି ହୁଏନି ଏବେ ଆମେ ଦଳି ଖେଳିଯୁ କୋଳି ଖାଇ ଆସୁ।
ହୁଁ।
ହୁଁ।
ଆଉ କୋଉସାଙ୍ଗ ଗଲେ
କୁସୁମ କୋଳି ମୁଁ ଖାଇନି। ଯେତେବେଳେ ତମେ ଦେଇଥିଲ ଦିନ ଯଉଁପେ ଖାଇଲି ନହେଲେ କୁସୁମ
ମୁଁ ତ କୁସୁମ କୋଳି କେବେ ଦେଇନି ଦେଇଥିଲି ଭୁବନେଶ୍ଵରରେ ଯୋଉ ଥିଲ ଦେଇଥିଲି ତ ମୁଁ ଫ୍ରିଜରେ ରଖିକି ଛଡେଇକି ରଖି ଖାଇଥିଲେ। ଜାଣିନୁ?
ଯୋଉ ଥରେ ଗାଁକୁୁ ନେଇ ଯାଇଥିଲା।
ହଁ ହଁ ହେଇଥିବ ବହୁତ ଗାଁ ଗ ଆସ ତମ ବହୁତ ଲୁଣ ଲଙ୍କା କରିକି ରଖିଥିଲେ।
ଗାଁରେ ଆ ନେଇଯିବେ।
ଆଉ ଜାମୁ କୋଳି ତାହେଲେ ତମ ଗଁରେ ଅଛି ନାଇକି?
ଜାମୁକୋଳି ଖଣ୍ଡ ଛୋଟପଟ ହେଇଥିଲା ଗଛଟା କୁ ହାଣି ସାରିଲେଣି କେବେଠୁ। ମୁଁ ନୂଆ ଗଲେ ଆଣିଦେଇଛି। ଖାଇବ? ମା ମା ଗଲେ ଆଣିଦେବେ। ଖୁହ ପଠେଇଦବ ଟିକେ ଜାମୁ କୋଳି ଆଉ।
ଜାମୁ କୋଳି ଆଉ ମିଳୁନି।
ଚାରିଶ। କିିଲୋ ଦେଖି କିିଣା ହଉଛି।
ତମେ, ଆମ ଏପଟେ ଦୁଇଶହ ଟଙ୍କା ଲେଖା ମାମୁଁ ଭୁବନେଶ୍ୱରରୁ କିଣିିକି ଆଣିଛି ବଡ ବଡ କାମୁ କୋଳି। ବଡ ମାମୁଁ ଯାଇଥିଲେ ଦୁଇଶ ।
ଫାଷ୍ଟ୍ ହେଇଥିଲା ଚାରିଶ। ଆଉ ସେଟା ଥରେ ନେଇଯାଇଥିଲି, ଭାଉଜ ଯାଇଥିଲା ଏଇଥରକ ଫାଷ୍ଟ୍ ଯେତେବେଳେ ଭାଉଜ ନେଇଗଲି ଚାରିଶ ପା
ହୁଁ।
ସବୁ ଜିନିଷ ଆଜିକାଲି ବିକ୍ରି ହେଲାଣି। ଯାହା ଟିକେ ହାତ ମାରିବ ସବୁ ଜିନିଷ୍। ପଇସା।
ହୁଁ
ନାଇଁକି? ଯାହା ଦେଖିବ ସବୁ ପଇସା।
ବିନା ପଇସାରେ କୋଉଟା ହେଇଥିଲା ଯେ ଏଇଟା ହବ?
ହାଲୋ ଯାହା ଦେଖିବ ପଇସା।
ଆଉ ଆମ୍ବ।
ଆମ୍ବ କଣ?
ଆମ୍ବ ବିକ୍ରି ହଉନି?
ହୁଁଉଉ, ଆମ୍ବ ତ ବିକ୍ରି ହଉଛି, ଆମ୍ବ କିଲୋ ଶହେ ଶହେ କୋଡିଏ।
କୋଉଟା?
ଆମ୍ବ କିଲୋ ଶହେ ଶହେ କୋଡିଏ।
କୋଉଟା ବଡ ଆମ୍ବଟା?
ହୁଁ, ବେଶୀ ମିଠା ବେଶୀ ପାଚି ନଥିବ କି ବେଶୀ କଞ୍ଚା ନଥିବ। ବେଶୀ କଞ୍ଚା ନଥିବ କି ପାଚିଲା ନଥିବ।
ବଡ ସାାଇଜ୍ କଲମିଟା ନା କୋଉଟା?
ହଁ ପରା।
ପୁରା ପଚିଶ ଟଙ୍କା ଲେଖା ସାଇଜ୍ । ମିଡିୟମ୍ ସାଇଜଟା ବାଇଗଣ ପଲେଇ ଯୋଉ ମ, ପଚିଶ ଟଙ୍କା ଲେଖେ।
ପୁରା ବଡ ବଡ ଆମ୍ବ ବିକ୍ରି ହଉଛି ମ
ହେରା କଣ ଟେଷ୍ଟ, ସେ କଲିମିଟା।
ହୁଁ।
ପିଣ୍ଟୁ ଘର ବଗିଚାରେ ସେଇଦିନ ବଡ ବଡ ଆମ୍ବ ହେମିତି ଖାଇଲୁ।
ୟାଙ୍କର ହେଇଥିବ ତ ପିଣ୍ଟୁ ଘର କଞ୍ଚା ନାଇଁ ନେଇକି ଆଇଲନି। କଲ୍ ମୁଁ ଅଛି ପୁଣି ନାଇଁ ଗଲାଣି କେତେଟା କଥା କି
କଞ୍ଚା ସରିଗଲାନି ଆଉ କଞ୍ଚା ଅଛି।
ହମ୍
ହଁ
ଲିକିନା ବାହାଘରକୁ ଡାକିଲା
କାଇଁ ମ ସେ ଖାଲି ମ ଚନ୍ଦନ କହିଥିଲା ଯେ ବେଷ୍ଟ ଫ୍ରେଣ୍ଡ ମାନଙ୍କୁ କହିଛି ସେ ତମ ଭଳିଆ କେତେଟା ବେଷ୍ଟ ଫ୍ରେଣ୍ଡ୍
ବା ବା ରେ ଚନ୍ଦନ କହୁଥିଲା
ହୁଁ ଚନ୍ଦନ କଛି ତ ତମ ବ ଫ୍ରେଣ୍ଡ ସେ ଆମେ ମାନେ କୁହନ୍ତିୁ ସେ ଆମକୁ କହିବ ଆମେ ତମ ଥ୍ରୋରେ ଆମେ ଚିହ୍ନା ପରିଚ ହବା କଥା
ଖ ମତେ ମତେ ସେ କଣ କହିଥିଲେ କି ଭଲ କଥା ମୁଁ ତାଙ୍କୁ କହି ଥିଲେ ହେଇଥାନ୍ତା ସିଏ ସେ ସେଦିନ ସେ କହିଲା। ଯେ ହଁ ସେ ମତେ କହିଲା ଯେ ଆଉ
ତ ମୁଁ ସେ ଆଗ ମେସେଜ କରିଥିଲା ନା ନାଇଁ ନା ନା ନା ଆଗ ମେସେଜ କରିଥିଲା କହିବ ବୋଲି ନା ଆଉ। ହୁଁ ମେସେଜ୍ କରିଥିଲା ମାନେ କହିଥାନ୍ତ।
ମତେ ଆଗ ମେସେଜ କଲା ମତେ କଲ୍ କଲା ଏବା ହଠାତ୍ ହଠାତ୍ କଲ୍ କଲା ଯେତେବେଳେ ମୁଁ ମୁଁ କହିଲି କଣ କଲ କଲାଣି କହିଲା ଏନେ ନୂଆଗାଁ ଅଛୁ ମୁଁ କହିଲି ନାଇଁ।
ସିଏ ଭାବିଲେ ଯେ ନୂଆଗାଁ ରେ ଥିଲେ କାର୍ଡ ଟା ଦେଇ
ଯେ କାର୍ଡ କରିଚି।
କରିଥିବ ତମ ମାନଙ୍କ ପାଇଁ ସ୍ପେଶଆଲ ଦି ଚାରି ଜଣ ପାଇଁ।
ହୁଁ ଚନ୍ଦନ ମୁଁ ଚନ୍ଦନ ଭଳିଆ ପିଲାଙ୍କ ପାଇଁ ସେ ସ୍ପେଶଆଲ ବୁଝିଲ ବୁଝିପାରିଲେ କି ନାଇଁ ଚନ୍ଦନ ଭଳିଆ ପିଲାଙ୍କ ପାଇଁ ସ୍ପେସାଲ୍ ବୁଝି ପାରିଲ କି ନାଇଁ ମୋ ପାଇଁ କି ସ୍ପେସାଲ୍ ତମେ ଜାଣିଚ ତେ ଭଲ ଭାବରେ
ହଁ ହୁଁ ବାହାଘର ତାହେଲେ ଯିବ ଶରଣକୁଳ ନାଇଁ କି ଲଡୁବାବା ଦେଖିକି ଆସିବ ଆଉ
ହୁଁ ହୁଁ ଲଡ଼ୁବାବା ମୁଁ କାଇଁ ଶରଣ କୁଳ ଯିବି ସେ ଡାକିବା ତାହେଲେ ଘରକୁ ଯାଇକି ଦେଇକି ଆସିବି ହଁ।
କଣ କି।
ଶରଣ ବଳ କିଛି ତାଙ୍କ ଘର ତାଙ୍କ ଘରେ। କଣ ତ ଦେଖ?
ସୁତା ଲଗା ଆଣୁନ୍ତି। ଦୁଇଶହ ଟଙ୍କ ଟ।
ହଁ ନାଇଣ୍ଟି ନାଇ। ନାଇ ଟୁ ନାଇନ୍ ଷ୍ଟୋରରୁ ନେଇଗଲା।
ସୂତା ଲୁଗା ଦୁଇ
ସୁତାଲୁଗା। ହୁଁ ତନୁ ଗଟେ।
ହଁ।
ସେ ଭଗବାନ କହନ।
ତ ମାଉସୀ ଘରଠୁ ନେଇଜ କିିଣ କି।
ଗତ କେଥା। କଣ ଦେଲେ ହବ ଶାଢୀ ଗୋଟେ ନେଇଗଲେ ମାଉସୀ।
ଶାଢ଼ୀ ଶାଢ଼ୀ କେତେ ଟଙ୍କା ଶାଢ଼ୀ କେତେ ଟାଙ୍କା।
ଶାଢ଼ୀ ଦେଇଛଡ଼ି ଅନଲାଇନ ଗୋଟେ ଦେଖି ମଗେଇଦେବି କି।
ମଗେଇ ଦଉନ ସେଇ ଡାକିବନି ବଲେ ସେଇଟା ପୁଣି ଲସ୍ ହବନ ନା।
ରିଟର୍ନ ମାରଆ ଭଲ କଥା।
ହୁଁ ହଗଦାନ।
ହଗଦେବି।
ହୁଁ ଆ ମୁ ଗୋଟେ ଜିନିଷ। କହୁଛି ମତେ କହିବନି ନେଇକି ଦେଇକି ଆସିବ ବୋଲି। ମୁଝି ପିଲ ନେଇ ହେଲା ତମେ ଯିବନି କହିବନ ଏ ଦେଇଦିଅଇ ପାଠ ମୁଁ ପଢେଇ ମତେ ସେଟା କି ନା ଇନ୍ସଲ୍ଟ ମତେ ଗୋଟେ ଲାଗିବ ନା। ମତ। କହଗଲେ ଛକରେ ଛାଡି ଦେଇନିକି। ଛ କରି ସାରଦେବିଁ ଗୁଡ଼ୁଗୋରର ଦୋକ ଏଠି।
ହୁଁ। କା ଛାଡିିବି ଆଉ ଯ ଯ।
ଆଉ କଣ ସିଏ ତ ମତେ ଡାକ କିିନି ମୁଁ ଗୋଟେ ଯିବି ମତେ ଇନ ସଟ୍ ଲାଗିବନି? ସେ ତାପରେ କହିବ ଆସେ ଆସେ ଆସେ। ତା ପରେ ମୁଁ ଡିରେକ୍ଟ କହିଦେବି ମୁଁ ଧୋବା ଘରେ ଖାଇବିନି ଆଉ ଅଠର।
ଆଜିି କେତେ ତାରିଖ?
ଅଠର ଅଠ ଅଠର
ଉଣେଇଶ କୋଡିଏ ଏକୋଇଶ ବାଇଶ ଚବିଶରେ ଆସିବ ଶାଢିଟା।
ହଁ ଆସି
ନା ଡ୍ରେସ ହବ? ମଗେଇବି ଗୋଟେ।
ଡ୍ରେସ କଣ କରିବ କି?
ଦେଖିକି ଗୋଟେ ଦେଖୁଚି ସାର୍ ବିନ୍ଧିବ କାଳେ ସେ ସେଟା ଆସିବ ବା ସାଙ୍ଗେ ସାଙ୍ଗେ ସେତ ରହିକି ଏଇଠି ପାଠ ପଢିବ।
ହୁଁ।
ତାର ପରୀକ୍ଷା। ସିଏ ରହିକି ପାଠ ପଢିବ ପାଠ ପଢ଼ୁଚି ନର୍ସିଂ। ହୁଁ ଫାଇନଲ ଇୟର ଏଇଟା ହେଲା ତାର। ତାର ତ ବ୍ୟାକ ଲାଗୁଛି ଖାଲି ସବୁ ପେପାର ରେ ଆଉ ହଁ ତିନି ବର୍ଷ ବ୍ୟାଗ ଲାଗୁଚି ତ ବାରମ୍ବାର ଆଉ। ପେପର୍ କ୍ଲିୟର ହଉନଥିବ।
ପାଠ ଅଧିକ ନା।
ମାଉସୀରୁୁ ଗୋଟେ ଶାଢୀଟେ ନେଇଗଲେ ହଅନ୍ତା ମାଉସୀକୁ କହୁଚି ଅଧିକ ରେଟ କହୁଚି।
ଏଁ?
ତୋ ମାଉସୀଙ୍କୁ ଡେଲି କହୁନୁ ମାଣିଆବନ୍ଧ ଶାଢ଼ୀ ଆଣିକି ବିକିବେ।
ହୁଁ ହୁଁ ଦରକାର ନାହିଁ।
ସାଡୁ କିଣିକି ଆଣିିକି ଆଡେ ବିକିବେ। କଁ ପେଇଁ?
ଉଁ,
ଏତେ ରେଟ୍
ଏଇଗୁଡା ତ ଇଏ କରୁ ଚି ଯେ ମୁଣ୍ଡ ଘାବରା କରିଦଉଚି ଆଉ, ଏଇଗୁଡା କରିବ ସେ ଯେ ଆହୁରି ମୁଣ୍ଡ ଖରାପ କରିବ, କହିଲା କହିଲା ତୋମ ଷ୍ଟାଫ କାହିଁକି ତ କହୁଥିଲେ ନବା ପାଇଁ ଆଇଲେନି ନବା ପାଇଁ ତାଙ୍କ ପାଇଁ ସ୍ପେଶାଲ୍ ଆଉଚି ନବା ମୁଁ କହି ମୁଁ କହୁ ତୁ ବୋଲି ତୁ ତ ଦୋକାନ ଦେଇ ଚୁ ତୋ ଦୋକାନରୁ ଜିନିଷ ଆଣିବୁ ଆଉ ତୁ ଖାଲି ତୋତେ ଇଏ ସିଏ କହିଦେଲେ ବୋଲି କଣ ତୁ ଆଣିବୁ ନା କଣ? ଭଲ କଥା, ଆଉ କଣ ପାଇଁ ନେଲେନି ରଜ ତ ସରିଗଲା ନେଲେନି ମୁଁ କହିଲି ମୁଁ ଜାଣିନି, ସେ କଣ ପାଇଁ ନେଲେନି, ତାଙ୍କର ରାଗ ସେ ଜାଣିଗଲେ ନା ସେଦିନ ଯୋଉ ନାଇଟ ର ଦୁଶହ ଟଙ୍କା ତାକୁ ଦୁଇଶ ଶ ପଚାଶରେ ବିକ୍ରି କରିବ, ଆଉ ସେମାନେ କଣ ନେବେ କହୁନ। ଆଉ ସେମାନେ ଜାଣି ସି- ଭୁବନେଶ୍ଵରରେ ତ ଟ୍ରେନ ପଡିଚି, ହଁ। ହଁ। ଭୁବନେଶ୍ଵରରେ ଦେଖ ସିଏ ସେଦିନ ଆଉ ଫେରେଇଲେନି। ସେ ରିଟର୍ଣ୍ଣ କଲେ ସେ ରିଟର୍ଣ୍ଣ ସେଦିନ ହଁ କରିଥାନ୍ତେ ସେ ଆଉ କଣ କରିବେ ବୋଲି ମୋ ତି ପାଇଁ ସେତେ ସକାଳୁ ପଇସା ପଠେଇଲେ, ନହେଲେ ସେ କନା କହୁଥିଲେ ରଖିବନି ବୋଲି, ଆରେ ଗୋଟେ ଜିନିଷ ହଉଚି ଭୁବନେଶ୍ୱରରେ ଟ୍ରେନ ପଲାଣି ସେମାନେ ତ ଆସିଲେ ମାର୍କେଟ୍ ବିଲ୍ଡିଙ୍ଗ ଏ ଦୁଇଶହ ଟଙ୍କିଆ ନାଇଟ୍ ହେ ଗୁଡ଼ା ସେ ନେବେନି କଣ ପାଇଁ କହିଲ ସେ କଣ ପାଇଁ ଅଯଥା ସେଟି ନ ଆଣିକି ନେବେ।
ହୁଁ।
ସେମାନେ କିଣା କିିଣି କରୁଛନ୍ତି, ଜାଣିଚନ୍ତି କୋଉ ପ୍ରାଇସ୍ ଟା କେମତି ସେ ଜାଣୁନାହାନ୍ତି ନା କଣ ଓଲଟି ଷ୍ଟଲ୍ ଗୁଡା ଶହେ ଟଙ୍କା, ତୁ ଯଦି ଶହେ କୋଡିଏ ଶହେ ପଚାଶ କହିବୁ କିଏ ନବ ହେରା। କହୁନ ଆଉ ଯୋଉଟା ଯୋଉଟା ଦର ଏହେ ଅସ୍ ସେ ଡଲ ହେଇଥାନ୍ତା ତୋର ଡଲ ହେଇ କିଣା ହଉଛି।
ହୁଁ।
ତୁ ଏମିତି ଯଦି ହେଲେ କେମତି ନବ କହୁନ, ମୁଁ କହିଲି ମୁଁ କହିବିନି ଆଉ ହୁଁ, ମୁଁ ର ଖୁଛୁ
ତୋମେ ରଖିଦବ।